ଭାଇ
ହ୍ୟାଲୋ ଆଜ୍ଞା।
ଭାଇ ସୁବା ଯାଉଛି।
ହଁ ସୁବା ଯାଉଛି। ହ ଭାଇ।
ଓ ହୋ। ମୁଁ କହିଲି ଶୋଭା ଗଲାଣି ନା କଣ ଆଉ?
ଶୁଭାଯାଉଛି? ଆ କଣ କରୁଛ? ହେଲୋ।
ଯାଇନି ବସିଛି ଆଉ।
କୋଉଠି?
ଘରେ ପହଞ୍ଚ ଘରେ ପହଞ୍ଚି ସାରିଲଣି?
ହୁଁ, ହୁଁ ଏବେ ଜଷ୍ଟ ପହଞ୍ଚିକି ଟିକେ ଫ୍ରେଶ ହେଇକି ଫାଙ୍କା ହେଲି।
ଅଂ ହଁ।
ଖାଇବା ପିଇବା କଣ ହେଇଥିଲା।
ଖାଇବା ପିଇବା ହେଇଥିଲା ଆମର ସକାଳେ ଖାଇଥିଲୁ ରୁଟି। ଆଉ ଗାରବେଳକୁ ଭାତରେ ଖିଆ ହେଇଲା ଭାତ ଡ଼ାଲି ଆଉ ତା ସାଙ୍ଗରେ ଦହି ଟିକେ ହେଇଥିଲା। ଆଉ ଗୋଟେ କୋବି ଛିଞ୍ଚିଡା।
ଭଲ ଆଉ।
ଘାଣ୍ଟ, ଘାଣ୍ଟ। ଅରୁଆ ହେଇଥିଲା ଆଜି କାଲି ଗଲା ତ କାଲି ଗଲାନି ଶିବ ପାର୍ବତି ବିବାହ ଗଲାନି କି?
ହୁଁ, ହୁଁ, ହୁଁ।
ଆଜି ଶୀତ ସସ୍
ଆମ ଆଡେ ଆଜି ହଉଥିଲା।
ଭୋଜି?
ଆମ ଆଡେ ବି ଆଜି ହଉଥିଲା ହଁ ଭୋଜି ହଉଥିଲା। ପୁରା ବଡ‌ ଆକାରରେ ଘରେ ଭୋଜି ହୋଉଥିଲା ପା ଠାକୁରଙ୍କ ପାଇଁ।
ଓହୋ ଆଉ ତମେ କଣ କରୁଚ?
ମୁଁ ଏଇ ମାର୍କେଟରୁ ଆସିଲା ବେଳେ ଜଳିଖିଆ ଖାଇକି ଆସିଥିଲି।
ଓ ହୋ।
ଗରମ ଭାଇ ତମ ଆଡେ କେମିତି ହୋଉଚି? ହଁ ହଁ।
ଗରମ ହଁ ହଁ କଣ କହିବି ଆଉ ଯୋଉ ଗରମ। କଣ କହିଲ?
ଗରମ ହୋଉଚି କି ଭଳିଆ?
ଗରମ ତ ଛାଡ ଯେମ ତି ମତେ ନାଗୁଚି ଆମେ ପାଖାପାଖି ସୂର୍ଯ୍ୟ ପାଖାପାଖି ପହଞ୍ଚିଗଲେଣି।
ଉଁ ହୁଁ।
ଆଉ ଅଳ୍ପ ଦୂର ବାକି ଅଛି। ଦିନରେ ଏତେ ଜୋର ଗୁଳୁଗୁଳି ହୋଉଚି ଯେ
ବର୍ଷା ବି ଉଠୋଉଚି ବି ହୋଉନି।
ବର୍ଷାଟା ଉଠୋଉଚି ଭାଙ୍ଗି ଯାଉଚି କୁଆଡେ ହେଇଯାଉଚି କୁଆଡେ ଟିକେ ବ ହେଇଗଲେ ସବୁୁଗୁଡା ଭାଙ୍ଗି ଯାଉଛି ବର୍ଷା- ଖରାବେଳେ ଉଠେଇଥିଲା ବର୍ଷା। ହେଲାନି। ତମ ଆଡ଼େ ଗରମ କେମିତି ହଉଛି?
ହଁ ଆମ ଆଡେ ବି ସେମିତି ଗରମ ହଉଛି ବର୍ଷା ତ ଉଠେଇଥିଲା ସକାଳୁ ସକାଳୁ ବର୍ଷା ପାଗ ଥିଲା ଟିକେ ଭଲ ପାଗ ଥିଲା ତାପରେ ଖରା ହେଲା ଯେ ପ୍ରବଳ ଗରମ। କରେଣ୍ଟ ପଳେଇଇା ବେଳକୁ- ତାର କରେଣ୍ଟ ପଳେଇଲା ବେଳ ପୁର ଯେମିତି- ନିଆଁ ପାଖରେ ବସିଲା ରକମର ଲାଗୁଛି।
ଫ୍ୟାନ୍ ଫ୍ୟନ୍ ତଳେ ବସିଥିବ ଭଲ। ଫନ୍ ତଳୁ ବାହାରିବ ମାନେ-
ବାହାରିବା ମାନେ ପୁରା-
ଏ ଗରମ ଆଉ କେଇଦିନ ହବ କି?
ମୌସୁମୀ ଆସିଲାଣି ଆଉ କିଛି ଦିନ ହବ। ଏଇ ମାସ ଲାଷ୍ଟ ବେଳକୁ ବୋଧେ ଆସ୍ତେ ଆସ୍ତେ ଗରମ କମିବ।
ହଁ ଜୁଲାଇ ଲାଷ୍ଟ ବେଳକୁ ଟିକେ ବର୍ଷା ହବ ଆଉ।
ରଥଯାତ୍ରା ଷ୍ଟାର୍ଟ ହବ ସେଇଠୁ ବର୍ଷା ହବ। ହୁଁ। ଆଉ ରଜ କେମିତି କଟିଲା?
ହଁ ରଜ ସେମିତି ଛୁଟି ନଥିଲା ବାସ୍ ରବିବାର ଭଲ ଗୋଟେ ଦିନ ବୁଲା ହେଲା ବୁଲାବୁଲି।
ରବିବାର କି କିିବାର
କଣଥିଲା
ଓହୋ କଣଲୋଡ଼ି ନା କଣ
ହଁ ଏମତି ଗାଁରେ ପ୍ରୋଗ୍ରାମ ହଉଥିଲା ମେଲୋଡି ଫସ ରାତିରେ ମେଲୋଡି ଦିନରେ ଫଙ୍କସନ ହଉଥିଲା
ଓ ହୋ ହ ନ ଚଉଦ ପନ୍ଦରହ ଷୋହଳ କଲା
ହ ଆମର ଛୁଟି ନଥିଲା ନା ଆମର କେବଳ ଖାଲି ଫାଷ୍ଟଜ ଥିଲା ଖାଲି ଯା ନହେଲେ ଦୁ ତିନି ଟିକେ ଛୁଟି ନଥିଲା
ଆଉ ରବବାର ବୋଲିଛ।
ହଁ
ଆ ପା ବିବ
ହୁଁ ରବିବାର ଦିନ ରାତିରେ ରାତି ଘଟା ରାତି ଦିନ ଚବିଶ ଘଣ୍ଟା ଖୋଲା ହେଇଛି।
ହ ଆଉ ଗୋଟେ ଦିନ ବୁଲିକି ମନ ସେମତି କରିଦେଇଛ ଆଉ
ହଁ ଗୋଟେ ଦିନରେ ତ ପୁରା ଏତି ୟ ଆଉ ହଁ ଗୋଟେ କେତେ ଦିନରେ ପୁର ଏଞଜୟ ବସ ହେଲା।
ଆମର ଗାଁରେ ହେଇଥିଲା ରଜ ହେଇଥିଲା ସବୁ ଦୋଳି ଲାଗିଥିଲା ଆଉ
ହୁଁ
ହେ
ଭଲ ସେଲିବ୍ରେସନ କରିଥିଲେ ହଁ?
ହଁ ଗାଁ ରଜ ଆଉ ସେ ତ ହବ ବୋବା ଲୋକ
ଗାାରୁ ତ ରଜ ପୁରା ଫେମସ ହଁ
ହଁ ଗରେ ରଦପ ଫ ମାସ ଦୋଳି ସବୁ ନିଜ ନିଜ ସବୁ ବନା ହେଇଥିଲା ନା କାଠରେ କାଠ ପାଉଁଶ
ହଁ ନିଜ ନିଜ ଘରେସନ ଘରେ ଘରେ ତ ଦୋଳି ଘରେ ଘରେ ଦୋଳି ତାପରେ ଯଉଠି ରଜ ଫଙ୍କସନ ହଉଥିବ ସେଠି ପୁରା ଭହୁ ସେ ହେଇଥିବ
ତ ଜାଣିବ ଭଲ ଯାତ୍ରା ଆଉ
ହଁ
ଆଉ ବାଲଯାତ୍ରା ଯାଇଛ।
ହଁ ସବୁ ବର୍ଷ ଯାଏ ବୁଲିବା ପାଇଁ
ହୁଁ ହୁଁ। ମାନେ କେବେ ଦେ ଦେ ରାତିରେ ଆସ ନା ଦିନେରେ ବୁଲିକି ପଳା?
ନା ନା ଦିନରେ ବହୁତ ଗରମ ହୁଏ ରାତିରେ ଯାଅ ରାତି ଦଶଟାଟ ବଳକୁ ପଳେଇ ଆସ
ଓହୋ ବାରଜାତ କଣ ସବୁଠୁ ଗୋଟେ ଭଲ ଜିନିଷ କହିଲ ଖାଇବା କଣ ଖାଇଛ? କଣ ଗୋଟେ ଭଲ ଜିନିଷ ଖାଇଛ ଵଲେ ଉଁ
। ପୁରୀ ବଡ ପୁରୀ ଗୋଟେ ହେଇଥିବ
ଠୁଙ୍ଗାପୁରୀ ଠୁଙ୍ଗାପୁରୀ
ଏଇଟା ଭଲ ଲାଗେ ହଁ ହଁ ଠୁଙ୍ଗାପୁରୀ
ଓହୋ ତମେ ଗୋଟେ ପାଖକୁ ଆସ
ଆଠେ
ହୁଁ।
ହଁ।
ଆଉ ଯୋଉ ଇଏ ଇଏ ଖାଇଛନା ଯୋଉରା ଧୂଆଁ ବାହାରୁଥିବ?
ହଁ ସ୍ମୋକ୍ ବିସ୍କୁଟ।
ସ୍ମୋକ ବିସ୍କୁଟ କଣ ହେଟା ହଁ ବିସ୍କୁଟ ବିସ୍କୁଟ। ହ
ବିସ୍କୁଟ୍ ନା ଗୋଟେ କହଣ?
ହଁ ହଁ ସେଇ ସ୍ମୋକ ବିସ୍କୁଟ ହଁ। ଧୂଆଁ ବାହାରୁଥିବ।
ହୁଁ ପଟିରେ ପରେଇଦେଲେ ପୁରା ଧୁଆଁ ବାହାରିବ ଆଉ ପାନ ଦିଅନ୍ତି ଗୋଟେ ସେଟା ବି ଭଲ ଲାଗେ। ହ
ଥିବ
ଦିଟା ଚଳୁଥିବ ପାନରେ ପାଟିରେ ପଷେଇଦେବେ ଯୋଉ ପାନ
ହାଃ।
ଯେ ଦଉଥିବ ସେ ଡାଇରେକ୍ଟ ପତିରେ ପୁରେଇଦବ।
ଏ ସାପ ଫଣା ବୁଲିଲଲା ପରି ବୁଲେଇ ବୁଲେଇ ପୁରେଇଦବ।
ହଁ ହଁ ବାସ୍ ବାସ୍।
ଆଉ ଏ ଯୋଉ ଓହୋଲାନ୍ତି ସେ ଓହୋଳିଥିଲ?
ନା ନା ନା
ଆଉ
ଓହୋଲେନି ଓହୋଲେଣି ସେ ଜୋ ରି ରିଙ୍ଗ ଟା ଦିଅନ୍ତି ସେଟା
ଆଁ
ସେ ଯୋଉ ରିଙ୍ଗ ଟା ରିଙ୍ଗ ଟା ଦିଅନ୍ତି ଓଳିବା ପାଇଁ ସେଟା ହଉଛି ପୁରା ଖସରା ହେଇଥାଏ ନା କିଏ ଯେତେ ବଡ଼ ବଳଶାଳୀ ଲୋକଟେ ହେଇଥାଉ ସେଏ ତୁ ତ ଖସିବ ଜଣେ ରହିପାରିବନି ଆଉ ହୁଁ ହାତ ଖସିବ ପୁରା
ସେଟା କଣ ତେଲ ମରାହେଇଥିଲା କି?
ନା ଷ୍ଟିଲ ଷ୍ଟିଲର ରିଙ୍ଗ ଟାକୁ ଆମେ ସାଧାରଣ ଧରିବା ଯେତେବେଳେ ସେଟା- ଖସିବନି କି ହାତଟା। ସେଟା ଆ ସେଇଭଳିଆ। ଗୋଟେ ଷ୍ଟିଲର ଗୋଟେ ରଡଟା ଦେଇଥା-
ହ ହଁ।
ନା ନା।
ଓହୋ।
ଆମ ପାଖରେ ଗୋଟେ ପଡିଥିଲା ସେମିତି ପାଖ ମେଳାରେ। ଦଶ ଜଣ ରୁ ଜଣେ। ରହି ପାଇଲ ନି। ଶହେ କୋଡିଏ ସେକେଣ୍ଡରେ ଯେମିତି ଓଳିକି ରହିବାର ଅଛି।
ଓ ହୋ।
ସତ କହ।
ରହିଗଲା ସିଏ ନାଇଁ।
ହଁ। ରହିତ ଯାଇଥିଲା।
ଆଉ ପୁରୀ ରଥଯାତ୍ରା ହଉଛି ଯାଉଛ ନା?
ହଁ ଯିବାର ତ ପ୍ଲାନିଂ ଅଛି। ସେତ ଯିବା ଟାଇମ ହଁ।
ତମେ ପାଖକୁ ଆସ ପାଖକୁ ଆସ।
ହଁ। କୋଉଠି ଘରେ ନା ମାର୍କେଟରେ?
ନାଇଁ ମୁଁ ଘରେ ଅଛିବା। ଘରେ ଅଛି ଘରେ ଅ ତମ ମାର୍କେଟରେ?
ଏଇ ମାର୍କେଟ ରେ ଥିଲି ଏବେ ଆଇଲିି ଘରକୁ।
ହଁ ହଁ। ବ୍ଲୁ ଟୁଥରେ କଥା ହଉଛ ନା କଉଥିରେ?
ହଁ ହଁ।
ହଁ।
ହଁ।
ଯାଉଛ ନା ପୁରୀ ଯାଅନା ଆସନା ରଥକୁ?
ହଁ।
ଆ-ଆର ବର୍ଷ ଆଶିଥିଲା?
ନା ନା ତା ଆର
ହ।
ଆର ବର୍ଷ ମୁଁ ଯାଇନଥିଲି ବାକି ଆମ ଘର ଲୋକ ଯାଇଥିଲେ ମୁଁ ଘରେ ଥିଲି। ତେରଶ ବର୍ଷ
ରଥ ଗୁଡା ଯାଇଥିଲ ନା ଯାଇଥିଲ?
ରଥରେ ଗୁଡି ଚାରେ
ଆସଥିଲା ଆଉ ଆଉ ପୋଡ ପୋଡ ପୋଡପିଠା କଣ ହେଇ ହେଲା ନାହିଁ। ନା ବାହାର ଖାଦ୍ୟ ଖାଇ ସମ୍ଭାଳିଦ ଦେଲ
ନାଇଁ ନାଇଁ।
ପ୍ରାଇଭେଟ୍ ରେ ହେଇଥିଲା ତ? ତମେ ଭେଜ ପଟ ନା। ସାଧା ପାଟି ନା ଆଇଁଷ ପାଟି।
ମିକ୍ସି ମାନେ ମିଶି -
ମିକ୍ସି ଓହୋ। ବାହାରେ ବୁଲାବୁଲି କର ମାନେ ବେଶ ଆଇଁଷ ପ୍ରତି ହବା କଥା ଭେଜ୍ - କଣ ମିଳିବ ସାଧାର? କମ୍ ମିଳିବ?
ଯେତେବେଳେ ଯାହା ଯେତେବେଳେ ଯାହା ମିଳିବ ଆଉ। ଖାଇବାର ଅଛି।
ଯେତେବେଳେ ଯା ମିଳିଲା ଆଉ।
ସେରେ ବି।
ବାହାରେ ବୁଲେଇକି କାମ କର ମାନେ ଆଇଁଷ ଟିକେ ହେଲେ ଭଲ। ଭାତ ସଟ ସଟ ଉଠ-
ହଁ।
ତମ ଚିକେନ ନା ମଟନ କଣ ତମକୁ ଭଲ ଲାଗେ?
ଚିକେନ୍ ମଟନ ମାଛ ସବୁ। ଭଲ ଲାଗେନ-